ରୁସୁ ବଞ୍ଚିବ। ହ୍ୟାଲୋ। ଶୋଇଥିଲୁ ଏବେ ଖାଇକି ଜଷ୍ଟ ଶୋଇବା ପାଇଁ ଆସିଲି।
ହୁଁ। ଆଉ
ହ୍ୟାଲୋ।
ହୁଁ।
କୁଅ।
ଅ ଆମ୍ବ ପ୍ରିୟ ଲୋକ।
ଆରେ ହଁ ଆମ୍ବ ପ୍ରିୟ ଲୋକ ମୁଁ ମଣ୍ଡା ପ୍ରିୟ ଲୋକ କଦଳୀ ପ୍ରିୟ ଲୋକ। ହ
ତମକୁ ପା କଣ ସିଙ୍ଗାପୁର କଦଳୀ ଭଲ।
ସିଙ୍ଗାପୁର କଦଳୀ ମତେ
ଆ ତମେ ଆମ ଘର କାମ କରିବାକୁ କଉକୋଉ ଆସିବ କହିଲ।
ହୁଁ ଘର ତମେ ଆଗ କଦଳୀ ଖାଇସାରମ ଘର ପଛେ କାମ
କା କଦଳୀ ଖାଇବା ଆମେ ଆଇେଲେ କଦଳୀ ଦବୁ ବା।
ତମର ଭଲ କଦଳି ନୁହେଁ ଛୋଟ କଦଳୀ।
ବଡ କଦଳୀ।
ନାଇଁ ମୁଁ ଦେଖିଚି ତମର ଛୋଟ ହେଇଚି ବଡିରେ ତମର।
ତମେ ଦେଖିନ। ଆଁ। ମୁଁ କହିଲି ତମେ ଆମର ଆସୁଚ କେବେ ଘର କାମ କରିବାକୁ?
କଦଳୀ ଖାଇକି ଯିବି ଆଉ।
ନାଇଁ ତମେ କହିଲ ତମେ ସ ସବୁ ଆଣିକି ରଖିଦିଅ ମୁଁ କରିଦେବି। ତାପରେ ସେଇଠି ତମେ ଆଉ କୁଆଡେ ଯାଇଛ ଯେ ଆସୁନ। ତମ ସ୍ତ୍ରୀ କଣ ଟିକେ ମେଡିକାଲ ରୁ ଆସିନି।
ଆରେ ମୋର ଯୋଉ ହଉଥିଲା ଯୋଉ କାମ ସେଇଗୁଡା କାମ ଖାଲି କଲେ ହବ କି ଜବ୍ ବି କୋଉ ଜବ ଡାକୁ ବି ଅନେଇବା ପାଇଁ ପଡିବ।
ହୁଁ-ଉ-ଉ ହୁ-ଉ-ଉ।
ସବୁଆଡେ ବସି ଯାଇଛି ନା ମୁ। ଭଗବାନ ମତେ ସବୁ ଆଡୁ ଦେଇଛନ୍ତି ତ ମୁଁ ଆଉ କଣ କରିବି। ଧୀରେ ଧୀରେ କରିବା ପାଇଁ ପଡିବ ଆଉ।
ଆଉ ତମ ଗ୍ରାଣ୍ଡ୍ ରେ କଣ ଚାଲିଛି?
ଆଜି କାଲି ହେଇନେ ଇଭେଣ୍ଟ୍ ପ୍ରବଳ ରହୁଛି ଏବେ। ହୁଁ।
ତାହେଲେ କେତେ ପଇସା ଆସୁଛି ଗୋଟେ ଇଭେଣ୍ଟ ରୁ?
ସେମିତି ହିସାବରେ ଆଉ ଆଇଟମ ହିସାବରେ ଆଉ।
ହୁଁ।
ହୁଁ।
ଆଇଟମ୍ ହିସାବରେ ତାହେଲେ ତମରି ଆଇଟମ୍-ମ୍-ମ୍ ସେଥିରେ ପଡୁଛି ନାଇଁ କି?
ନାଇଁ ନାଇଁ ଆମ ଆଇଟମ୍, ନାହିଁ ସେମାନେ ଅ-ଅ-ଅ କ୍ୟାଣ୍ଡିଡେ କ୍ୟାଣ୍ଡିଡେଟ ଯୋଉଟା ଦେଇଥିବ ଅଡର ସେଇ ସେଇ ଆଇଟମ୍ ହି ହବ, ସେଇ ଆଇଟମ୍ ରେ ତିନି ଟଙ୍କା ଖର୍ଚ୍ଚ ହେଇଥିବ ମୋର। ମୁଁ ତାଡୁ ଅଧିକ ଟିକେ-ଏ-ଏ କରିକି ଦେବି ଆଉ। ଖାଇବା ଖର୍ଚ, ଅ-ଅ-ଅ ତାପରେ ଯୋଉ ପ୍ଲେଟେ ଅ-ଅ-ଅ-ଅ-ଅ ବାସନ କୁସନ ହେଇଗଲା ଡେକୋରେଟ ହେଇଗଲା। ଏଇଗୁଡେ ଡେ ସେଥିରେ ସବୁ ଆଡ୍ ହେଇକି ମୋର-ଅ-ଅ ହବ ଆଉ।
ହଁ।
ହୁଁ।
ନା ତମେ ଆଉ ଗୋଟେ କଣ ଖୋଲିବ କହୁଥିଲ ବା?
ନାଇଁ ଏବେ ତ ଖୋଲିବେନି ମୁଁ ଯାହା ଯୋଉ ସେ ଯୋଉ ଇଏ କ କଣ ଶୋସନ କାମ ହଉଛି ନା କାମ ଟା କରୁଛି ମୁଁ ତ ସେଇଗୁଡା କାମ ଟାକୁ ବି ଅନେଇବା ପାଇଁ ପଡିବ। ତ ହେଇକ ସେଇଥିପାଇଁ ଟିକେ ଅସୁବିଧା ହଉଛି ମତେ ଆଉ।
ଆଉ ତମେ ଲାଇଭ୍ ହୋଟେଲ ଦେଇଥିଲ ଇଣ୍ଟରଭିୟୁ ତମକୁ ଚାକିରି ମିଳିଲାନା ନାଇଁ?
ସେଇଠି ମୁଁ ଚାକିରି ମିଳିକି ମତେ ଏଚ ଆର୍ ରଖିଛନ୍ତି ବା।
ଏଚ ଆର୍ ଡାରେକଟେ?
ହୁଁ ମୋର ଟିକେ ମୋର ଟିକେ ଇଂଲିଶ ଭଲ ହୁଏ ତ।
ହଁ।
ହୁଁ ସେଇଥିପାଇଁ।
ଆଉ ଇଂଲିଶି-ଇ-ଇ-ଇ ଭଲ ବୋଲି ଓଡିଆକୁ ମନେ ରଖିଛ ନା ଓଡିଆକୁ ଭୁଲିଗଲଣି?
ଓଡିଆ ର ଆମ ଅସ୍ମିତା ବା ଓଡିଆ ଭୁଲିଯାଇଛନ୍ତି। ତମେ ମତେ କଣ ପଚାରୁନ ଓଡିଆରେ ପୁରା ଶୁଦ୍ଧ ଓଡିଆରେ କହିବି।
ସୁଦ୍ଧ ଓଡିଆରେ କଦଳୀ କୁ କଣ କହନ୍ତି କହିଲ?
କଦଳି କୁ ତ ସେ
ନା ସୁଧ ଓଡିଆରେ କଦଳୀ କୁହନ୍ତି କଦିଳ।
କଦିଳ ସେମାନେ ଏଟା ଅ ଟିକେ ଏଜ୍ ଲୋକଗୁରା ସେମାନେ କହନ୍ତି ସେଇୟା କଦିଳ, ବନ୍ତୁଲ।
ଉ ହୋ। ଆଉ ତମେ-ଏ-ଏ-ଏ ଏ-ଏ ରହୁଥିଲ ବା ଲଣ୍ଡନରେ?
ଲଣ୍ଡନରେ ମୋର ଟ୍ରାନ୍ସଫର ହେଇକି ଆସି ସାରିଲିଣିିବା।
ଲଣ୍ଡନରେ କଦଳୀ ଗଛ ଅଛି?
ଆଉ ଲଣ୍ଡନ ରେ କଦଳୀ ନାହିଁ। ଇଣ୍ଡିଆ ରୁ ଯାଉଛି। ହୁଁ।
ଇଂଣ୍ଡିଆ କଣ କହୁଚ?
ଆରେ ମୋର ଇଂଲିଶ ଟିକେ ମୁଁ ଭଲ କ ହୁଏ ତ ସେଇଯୋଉ ଆଁ ଓଡିଆ ମୋର ବେଶୀ ଭଲସେ ହୁଏନି।
ତମେ ଯଦି। ଓଡିଶାରେ ଆସିକି ଓଡିଆ ନ କହିକି ଇଂଲିଶ କହିବେ ଲୋକ ତମକୁ କଣ କହିବେ ଜାଣିଚଟି।
ନାଇଁ ସେମିତି କଣ କିଛି କହିବେନି ତ ମୁଁ ବେଶୀ ସିଏଜ୍‌ କରେନା ମାନେ ବ୍ୟବହାର କରେ ନା। ଏଇଟା କେମିତି ଗୋଟେ ହେଇଯାଏ ଆଉ ବେଳେ ବେଳେ ଆଉ।
ହୁଁ।
ହୁଁ।
ହଉ ଆଉ ଖିଆପିଆ କରିସାରିଲଣି।
ହଁ ଖାଇବା ପିଇବା ଆସିକି ମୋର ଏଇଡାକୁ ସଉଦି ପୁଅଡାକୁ।
ମୁଁ କଣ ସଂଗୀତର ସବୁଦିନ ବିରିୟାନୀ ଖାଉଚ। ଶୁଣିଲେ ସବୁଦିନ ବିରିୟାନୀ ଖାଉଛ।
ଆରେ ବିରିୟାନୀ ଟା କଣ ଭଲ ଜିନିଷ ନୁହେଁ।
ହଁ ଭଲ ଯେ ସବୁଦିନ ଖାଇଲେ ଭଲ ନୁହଁ।
ଏ ସବୁଦିନ ନାଇଁ ମୋର ଟିକେ ଟିକେ ଅସୁବିଧା ହଉଛି ତ ଅ ସ୍ତ୍ରୀ ନାହିଁ ତା ବାପା ଘୋରୁ ପଳେଇ ଛୁଆ ଟା ମୋ ପାଖରେ ଅଛି ତ ମୁଁ ତା ପାଇଁ ରୋଷେଇ କରିକି ଆଉ ମୋ ପାଇଁ ରୋଷେଇ କରି ହଉନି ଫୁଣି ମୋର କାମ ରହିଯାଉଛି। ଲାପ୍ ଟପ୍ ରେ କାମ ସାରିକି ଫୁଣି ଯୋଉ କଟ୍ର କଷ୍ଟ୍ରକ୍ସନ କାମ କରିବା ପାଇଁ ପଡୁଚି ତହେଇରା ଟିକେ ଅସୁବିଧା ର ଆଉ କିଣିକି ଆଣିିକି ଖାଇଦିଆ ହଉଚି ଆଉ।
ଆଉ ତମେ କେବେ ଆସ୍‌ଚ ଲଣ୍ଡନ
ଲଣ୍ଡନ ତ ପ୍ଲାନିଂ ହେଇଯିବା ପାଇଁ ଦେଖିବା
ମୁଁ ଲଣ୍ଡନରେ ଅଛି ଏବେ ପା।
କଣ ଅଛୁ ତମେ କଣ କରୁଛ?
ମୁଁ ଗୋଟେ ଅଛି ଆଇଟି କମ୍ପାନୀରେ।
ହୁଁ ହୁଁ।
ସେଠି ସେଇ ସେ ଆଇଟି ଡିପାର୍ଟମେଣ୍ଟରେ ପା ସପ୍ଟୟର କାମ କରୁଛି।
କଣ କାମ କଣ ତମର ସପ୍ଟୟାରେ ବହୁତ୍ କାମ ଅ ଆ ସେଇଆ କୁହ ନ ଡାଟା ଏଣ୍ଟ୍ରି। ତାଲେ ତମେ ଇଞ୍ଜିନିୟରିଂ ନୁହେଁ ଆଉ ନା। ଖାଲି ବେସିକ୍ ତ କମ୍ପ୍ୟୁଟର ଯା
ହୁଁ ଆଉ କଣ କରିବି।
ମୋର ମୁଁ ଇଞ୍ଜିନିୟର ଅଛି।
କୋଉଠି ଏବେ ଇଣ୍ଡିଆରେ ଭାରତ।
ଭାରତରେ ଏବେ ମୁଁ ମୋର ଏବେ ପିଜି ଚାଲିଛି। ହୁଁ। ଆମର ଏଇ ବର୍ଷ ପା ଲାଷ୍ଟ।
ଓ ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ଭ ଭଲ।
ଆଉ ତମ ଦେହ ବି କେମିତି ଅଛି?
ହଁ ସେମ୍ ତି ଆଉ।
ଏବଂ ଭଉଣୀ ବାହାଘର ବା ଏବେ ହେଲା ମତେ ଡାକିଲାନି।
ଏବେ ମୁଁ କାହାକୁ ଡାକି ନାହିଁ ବ୍ୟସ୍ତରେ ମୁଁ ଆଉ ମନେ ନାଇଁ ଭୁଲି ଯାଇଥିଲି ସମସ୍ତଙ୍କୁ ମୋ ଉପରେ ସବୁ ପ୍ରେସର ଥିଲା ନା।
ସମସ୍ତଙ୍କୁ କେମତି ଭୁଲି ପାରିଲ?
ହୁଁ।
ଆମକୁ କେଏତି ଭୁଲିପାରିଲ?
ନାଇଁ ଭୁଲିନି ଭୁଲିନି ତ ମାନେ ଏମତି ମାନେ ଆଉ କାହାକୁ ଡାକିବି କାହାକୁ ନାଇଁ ସେଇଟା ମୁଁ ଆଉ ଭାବିନି।
ଦଶ ଟାରେ ରଇଛି ଆଉ କେବେ ଶୋଇଲା କେବେ
ହେଇଗଲାଣି ବର୍ଷେ ହେଇଗଲାଣି।
କୋଠେ ବାହାହେଇଛି?
ଏଇ ଆମ ଫା ସେଇ ଉଁ ଗାନ୍ଧିବ ତ ଗୋଟେ ଅଛି ଭୁବନେଶ୍ଵରରେ ଗୋଟେ ଜାଗା ଟେ ପଟିଆ ସେଇଠି।
ପାଖାପାଖି ତାହାଲେ। ତମ ଘରଠୁ ପନ୍ଦର କିଲୋମିଟର ଖଣ୍ଡେ ହବ ଆଉ।
ପନ୍ଦର କିଲୋ ହଁ ହଁ ସେଇ ଭିତରେ ଆଉ।
ସେପଟେ ପଟିଆରେ ବା ଏବେ ଗୋଟେ ନୂଆ ହୋଟେଲ ଖୋଲା ହଉଛି।
ହୁଁ ହୁଁ ହୁଁ।
ଉ ସେ ହୋଟେଲ ଆମ ଏଠି ଚିହ୍ନା ଚିହ୍ନି ତ।
ନା ମୋର ଭୁବନେଶ୍ଵରରେ ସବୁ ଚିହ୍ନା ଅଛନ୍ତି ଗବ ପ୍ରାୟ ଲୋକ। ଭୁବନେଶ୍ୱର ହେଇଗଲା, ଯାଜପୁର ହେଇଗଲା, ମୟୂରଭଞ୍ଜ ହେଇଗଲା। ଖୋର୍ଦ୍ଧା ହେଇଗଲା ଉ ତାପରେ ଆମର ଢେଙ୍କାନାଳ ଭୁବନେ ସ ସରୀ ଭୁବନେଶ୍ଵର କହୁଛି ଅନୁଗୁଳ ହଁ।
ହୁଁ ହୁଁ।
ମୟୂରଭଞ୍ଜ, କେନ୍ଦ୍ରାପଡା। କେଉଁଝର ଏଗଡେ ସବୁ ଦେବଗଡ଼ ସମ୍ବଲପୁର।
ହୁଁ।
ସୁନ୍ ଗଞ୍ଜାମ, ଭଦ୍ରକ, ବରହମପୁର ଏଗୁଡ଼ା ସବୁ ମୋର ଚିହ୍ନା ଅ ଛନ୍ତି।
ହୁଁ। ଆଉ ତେବେ କେବେ ତାହେଲେ ଆସ ଆମ ଲଣ୍ଡନ ଆଡେ। ତମେ ଭାରତ କଦଳୀ ଖାଇଲ, ସିଙ୍ଗାପୁର କଦଳୀ ଖାଇଲ, ଲଣ୍ଡନ କ ଦଳିକି ଦିନେ ଖାଅ।
ତମକୁ ଗୋଟେ କୋଚିଂନ୍ ପଚାରିବି କହିବ?
କଅଁ ପଚାରୁ ନା।
ସିଙ୍ଗାପୁର ଗୋଟେ କଣ? ହୁଁ ସେଟା କଣ?
ଖୁସ୍
ସେ ଗୋଟେ ଷ୍ଟେଟ ନା ରାଜ୍ୟ ନା ଉମ୍
ଏ ରାଜ୍ୟ ସିଏ ତମେ ମତେ ଓଡିଆରେ କୁହ ରାଜ୍ୟ।
ରାଜ୍ୟ ନା, ଦେଶ ନା, ଗାଁ ନା ବ୍ଲକ?
ସେ ଗୋଟେ ଦେଶ ପା।
ହୁଁ।
ହଁ ମୁଁ କଅଁ ଜାଣିନି କି।
ନାଇଁ ମୁଁ ଭାବିଲି ତମେ ଜାଣିନଥିବ। ଓଡିଆ କହୁଛ ନା ଅଧିକ। ମୁଁ କହିଲି ଇଣ୍ଡିଆ ବାହାରକୁ ଇଣ୍ଡିଆ ଇଣ୍ଡିଆରୁ ଖାଲି ଲଣ୍ଡନ ଯାଇଛ ଲଣ୍ଡନରୁୁ ଆଉ କୁଆଡେ ଯାଇନଥିବ।
ମୁଁ ସବୁ ପ୍ରକାର ଭାଷା ଜାଣିଛି କିନ୍ତୁ ଯୋଉ ଜାଗାରେ ଯୋଉ ଭାଷା କୁହାହବ ମୁଁ ଯେହେତୁ ଓଡିଶାରେ ଏବେ ଅଛି। ମୁଁ ଓଡିଶା ଭାଷା କହୁଛି। ଯଦି ଲଣ୍ଡନ କାଲି ଯିବି ଲଣ୍ଡନ ଭାଷା କହିବି। ଯୁଆଡେ ଯିବି ସେଇ ଭାଷା କହିବି ସବୁ ଭାଷା କିନ୍ତୁ ଶିଖିବା ବା ଉଚିତ୍।
ହଁ।
ହୁଁ।
ଏବେ।
ଆରେ ତମେ ମୋ ମୋ ବସ ରେ ଯିବା ଆସିବା କରୁଛ।
ନା ତ।
ଆଉ।
ମୋ ନିଜର କାର ଅଛି।
କୋଉ କାର ମ
ଡିଫେଣ୍ଡର ହୁଁ। ଏଇ ଅଶୀ ଲକ୍ଷ ଟଙ୍କା ବଲା।
ଅଶୀ ଲକ୍ଷ।
ହୁଁ।
ଭଲ ତ।
ହୁଁ।
ଆମ ଏପଟେ ଡ଼ିଫେଣ୍ଡର ଗୋଟେ କୋଟି ଟଆଁ।
ନାଇଁ ମୋର ଏଟା ସାଙ୍ଗ ଚିହ୍ନା ଥିଲା ତ।
ଓହୋ।
ମୁଁ ଭାବିଲି ସେପଟେ କମ୍ ବୋଲି।
ଇଣ୍ଡିଆ ଗାଡ଼ି ନେଇ ଆସିବେ।
ହଉ।
ସୁଭେଦନାମ୍ ଗାଡ଼ି ବେଦନାମ୍।
ଓହୋ ମୁଁ ଆଣିବି ଏବେ ଗୋଟେ ମର୍ସିଡ଼ିସ୍।
ମସ୍ଛି ଜି କଣ ବ୍ୟାଟେରୀ ନା ଅଏଲେ ଆଣିବ।
ହୁଁ। ନାଇଁ ଅଏଲି ଆଉ ଆଣିକି ଲାଭ ନାହିଁ ଏବେ ବ୍ୟାଟେରି ଆସିବ।
ବ୍ୟାଟେରୀ ବି ଭଲ।
ହଁ ମୁଁ ବୁଝେଇଥିଲି ସେ କହିଲେ ଥ୍ରୀ ଲ ତିନି ଲକ୍ଷ। ଆଣିବିରିି ଗୋଟେ ଯିବା ଆସିବା କରିବି ସେଇଥିରେ। ହଁ ତିନି ଲକ୍ଷ।
ଶଳା ଜିପି ବାଇ ଗୁଡ଼ା ଚାରି ଲକ୍ଷ ଟଙ୍କା ପଡ଼େ ଜାଣିଛ ନା।
ଆରେ ତାର ର କେ କେତେ ପଡ଼ିବ ଓ ତିନି ଲକ୍ଷ ମୁଁ କହିଦେଲିି କି। ତିରିଶ ଲକ୍ଷ।
ଏ ତମେ ବୁଝିଲ ତମେ ମାଡ଼ ଖାଇଯିବ।
ତିରିଶ ଲକ୍ଷ ତିନି କୋଟି।
ହୁଁ ତମେ ବୁଝିଲ ଟାଉଟର ଅଛ।
ନାଇଁ ନାଇଁ ମୁଁ ଟିକେ ଅଛି ଟିକେ ମାନେ ମୋ ମୁଣ୍ଡ ଟିକେ ମାନେ ବିରକ୍ତରେ ଅଛି ତ ମୁଁ ଠିକରେ କହି ପାଇଲିନି। ଆଉ ଗୋ ଗୋ ଏଇ ଏଇଟା ପଡ଼ୁଛି ପରା